ଜଗନ୍ନା
କଣ କରୁଛନ୍ତି ଆପଣ?
ମୁଁ ତ ବର୍ତ୍ତମାନ ଘରୁକୁ ପ୍ରସ୍ଥାନ କରୁଛି ଭାବୁଥିଲି ଆପଣ ସହିତ ଥରେ କଥା ହେଇଯିବି ଆପଣ କଣ କରୁଛନ୍ତି କି ନାହିଁ ସେଥିପାଇଁ ଆପଣଙ୍କ ସହିତ ସମ୍ପର୍କ କଲି।
ବହୁତ୍ ଭଲ କଥା ବହୁତ୍ ଭଲ ବି କଲେ ଆପଣ। ମୁଁ ବର୍ତ୍ତମାନ ଟିକେ ଯାଉଥିଲି ମୋ ଭ୍ରାତାଶ୍ରୀଙ୍କୁ ଆଣିବା ପାଇଁ ତ ସେଥିପାଇଁ ଆପଣଙ୍କୁ ଭାବିଲି ରାସ୍ତାରେ ତ ଅଛି ଆପଣଙ୍କ ଫୋନ୍ ଟା ଉଠେଇଦେବି ଆପଣ ଏପଟୁ ଗଲାବେଳେ ଟିକେ କଥା ହେଇ ହେଇ ଯିବାହାରିବା ଆଉ।
ହ ତାହା ବି ଠିକ୍ କଥା ଆପଣଙ୍କ ଭାଇଙ୍କର କର୍ମକ୍ଷେତ୍ର ବୋଧେ ଏବେ ସରିବ ଲାଗୁଛି କି ସମୟ ପରେ ନା କଣ କହୁଛନ୍ତି?
ଆଜ୍ଞା ଏ କିଛି ସମୟ ଭିତରେ ସରିବା ସରିବା ଉପରେ ହେଇଗଲାଣି ଭାଇ ମତେ ଅ ଜଣେଇଲେ ମୁଁ ଯିବି ସେଠାକୁ ଆଉ।
ହଉ ଠିକ୍ ଅଛି ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ତାଙ୍କୁ ଯାଆନ୍ତୁ ତାଙ୍କ ସହିତ କଥା ହଅନ୍ତୁ ବାଟରେ ଆସିଲେ ମଧ୍ୟ କି କିଛି ଖାଇଦେଇ ଆସିବେ ଯଦି ଆପଣ ଭୋକିଲେ ଥିବେ।
ଆଜ୍ଞା ମୁଁ ବହୁତ୍ ଭୋକିଲା ଅଛି ମୁଁ ରାସ୍ତାରେ କିଣିବି ଖାଇବି ବୋଲି ଭାବୁଥିଲି ଆପଣଙ୍କୁ କହୁଥିଲି ମୁଁ ଗତ ଥର। ତ ସେଥିପାଇଁ ଭାବୁଛି ଆଉ ଶୁଣନ୍ତୁ ମୁଁ ଗୋଟେ କଥା କହୁଥିଲି ମୁଁ ଗୋଟେ ନୂଆ ଯନ୍ତ୍ର କିଣିବାକୁ ଭାବୁଛି। ଆପଣଙ୍କର କେହି ଚିହ୍ନା ଅଛନ୍ତି କି ଯେ ଆପଣ ସେ ଯନ୍ତ୍ରରେ ମାନେ ଯୋଉ ଅ ଲୁଗା ପଟା ଧୁଅନ୍ତି ଯୋଉ ଯନ୍ତ୍ର ସେଇ ଯନ୍ତ୍ର ମୁଁ କିଣିବା ପାଇଁ ଭାବୁଥିଲି ଆପଣଙ୍କର କିଏ ଚିହ୍ନା ଅଛନ୍ତି କି?
ହଁ ସେମିତି ତ ନାହାଁନ୍ତି ମୋର ଅଛନ୍ତି ଯେତେବେଳେ ମୁଁ ସହରରେ ରହୁଥିଲି ଜଣେ ଚିହ୍ନା ଥିଲେ ମୁଁ ଏବେ ବର୍ତ୍ତମାନ ତ ଗ୍ରାମକୁ ଆସିଛି ତ ସେମିତି ଗ୍ରାମରେ କିଏ ଚିହ୍ନା ନାହାଁନ୍ତି ମୁଁ ଯେତେବେଳେ ସହରୁକୁ ଯିବି ଆପଣ ସହିତ ସମ୍ପର୍କ କରିବି ଆପଣ ତାକୁ କିଣି କଣ କରିଥାନ୍ତେ? ସେ କି ଏମିତି
ନା ମୋ ମାମାଙ୍କର ଲୁଗା-ଲୁଗାପଟା ଧୋଇବାରେ ବହୁତ ସମୟ ବ୍ୟର୍ଥ ହଉଛି ତ ମାମାଙ୍କର ଦେହ ବି ଅସୁ ବେସ୍ଥ ହେଲାଣି ଯେହେତୁ ତାଙ୍କର ବୟସ ହେଲାଣି। ତ ମୁଁ ଭାବୁଥିଲି ଯେ ମୋ ଭାଇଙ୍କର କିଛି ପଇସା ଆସିଲେ ମୁଁ ସେଇ ପଇସାରେ ମୁଁ ଟିକେ ଯନ୍ତ୍ର ଗୋଟେ କିଣିଥାନ୍ତି ଲୁଗା ପଟା ଧୋଇବା ପାଇଁ ଯାହାକି ମାମାଙ୍କୁ ଟିକେ ସାହାଯ୍ୟମୟ ହେଇଥାନ୍ତା।
ହଁ ହଁ ଆପଣଙ୍କ ତ ଚିନ୍ତାଧାରା ଖୁବ ଭଲ ମତେ ଏହା ଶୁଣି ଖୁସି ଲାଗିଲା ଯେ ଆପଣ ଆ ଆପଣଙ୍କ ମାଆଙ୍କ ପାଇଁ ଏତେ ସବୁ ଚିନ୍ତା କରୁଚନ୍ତି। ହୋଉ ଠିକ ଅଛି ଆପଣ ଦୋକାନ କୁ ଯିବେ। କିଛି ପଇସା ଦେଇକି ଆଣିପାରିବେ ମଧ୍ୟ ନା ଆପଣ ନୂଆ ଖୋଜୁଛନ୍ତି ନା ପୁରୁଣା ଖୋଜୁଛନ୍ତି?
ମୁଁ ନୂଆ ଖୋଜୁଛି ପୁରୁଣା ହେଲେ ବୋହୁତ ଖରାପ ହେଇଯିବ ଅଳ୍ପ ଦିନ ସେଥିପାଇଁ ମୁଁ ଭାବୁଥିଲି ନୂଆ ଯନ ନ୍ତ୍ର ଟେ ଆଣିଲେ ସେଟା ଅଧିକ ଦିନ ଚାଲନ୍ତା ଆଉ ମୋ ମାମା ବି ଟିକେ ଅ ସାହାଯ୍ୟମୟ ହୋଇଥାନ୍ତେ। ମାମା ବୋହୁତ ସୋ ମୋ ମାମାଙ୍କର ଶୋଇବାରେ ଟିକେ ଅସୁବିଧା ହୋଉଚି କାରଣ ତାଙ୍କ ପାଖରେ ବୋହୁତ କାମ ରହୁଚି ନା ସେଥିପାଇଁ ମୁଁ ଭାବୁଥିଲି ଗୋଟେ ନୂଆ ଯନ୍ତ୍ରଟେ ବି ଆଣିଥାନ୍ତି।
ହଁ ହଁ ନୂଆ ବି କିଣିବା ଭଲ ଯେହେତୁ ଆପଣ ତ କୋହୁଛନ୍ତି ଲୁଗା ପତ୍ର ସଫା କରିବେ ତ ପୁରୁଣାଟି କୋଉ ମୁହୂର୍ତ୍ତରେ ରେ ବି ଖରାପ ହୋଇଯିବ ଆଉ ଆ ଆପଣଙ୍କୁ ସେ ପଇସା ମଧ୍ୟ ଫେରେଇବେ ନାହିଁ ଆପଣ ଯାହାଠୁ ଆଣିଥିଲେ। ଆପଣ ସେୟା କରନ୍ତୁ ଦୋକାନକୁୁ ନୂଆ ଯାଇ କିଛି ପଇସା ଦେଇ ଆଣନ୍ତୁ ନହେଲେ ଏକାଥରେ ଥରକେ ନେଇ ଆସନ୍ତୁ ନା କଣ କୋହୁଚନ୍ତି।
ଆଜ୍ଞା ମୁଁ ସାର୍ ଦେଖି ମୁଁ ପଚାରୁଥିଲି ସେଥିପାଇଁ ଆପଣ କିଏ ଚିହ୍ନା ଥିବେ କାଳେ ମତେ କମରେ କିଏ ଦେଇଦେବେ କି ସେ ସେଥିପାଇଁ ମୁଁ ପଚାରିଲି ଆପଣଙ୍କୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଏଥି ପ୍ରତି ଧ୍ୟାନ ଦେବି ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବେ ସାହାଯ୍ୟ କରିବି ସେ ଲୋକଙ୍କ ସହିତ କଥା ହୁଏ କି
ଆଜ୍ଞା। ଆପଣ ଏବେ ଯୋଉ କହୁଥିଲେ ଯେ ବୁଲାବୁଲି କରିବା କଥା ଆମେ ଯୋଉ ଶୀତ ଦିନ ଯିବୁ ବର୍ତ୍ତମାନ ମୁଁ ଆପଣଙ୍କ ପ୍ର ପ୍ରୀତମଙ୍କ ସାଙ୍ଗରେ କଥା ହଉଥିଲି ଆପଣ ଯୋଉ କହୁଥିଲେ ପ୍ରୀତମ ବାବୁଙ୍କ ସାଙ୍ଗରେ କଥା ହଉଥିଲି ପ୍ରୀତମ ବାବୁ କହିଲେ ଯେ ତାଙ୍କର ଯଦି ସମୟ ସେ ସମୟରେ ଭଲ ଚାଲିଥିବ ଶୀତଦିନ ତ ଆପଣ ଯିବେ ଆପଣ କହିଲେ ଏକମତ ଅଛନ୍ତି।
ହଁ ହଁ ସେଇ ସମୟରେ ତ ଏତେ ବି ଖରାପ ଚାଲି ନଥିବ ଯଦି ମୋ ସବୁ କାମ ଠିକ୍ ଠାକ୍ ହୋଇଯାଇଥିବ ଆଉ ସେଇ ସମୟ ତ ମୁଁ ଖାଲି ଥିବି ନିଶ୍ଚିନ୍ତ। ଆଉ ମୋର ଦେହ ବି ମଧ୍ୟ ଟିକେ ଭଲ ହେଇଯାଇଥିବ ତ ମୁଁ ନିଶ୍ଚିନ୍ତ ଭାବେ ଆପଙ୍କ ସହିତ ଯାଇପାରିବି ସେଇ ସମୟରେ ଆମେ କଥା କଥାବାର୍ତା ହେବା।
ଆଜ୍ଞା ତ ଆପଣ ଯୋଉ କହୁଥିଲେ ଆପଣଙ୍କ ଦେହ ଖରାପ ହେଇଚି ଆପଣଙ୍କ ବୈଦ୍ୟ ଦେଖେଇକି ଔଷଧ ନେଉଛନ୍ତି ତ।
ହଁ ହଁ ପ୍ରତି ମାସରେ ଯିବାକୁ ପଡୁଛି ଟ୍ରାକ୍ତରଖାନାକୁ ଆଉ କଣ କରିପାରିବି ନଗଲେ ଆଉ କିଛି ଅସୁବିଧା ଯଦି ମଝିରେ ହବ ଆଉ ନୂତନ ମେଡିସିନ ବି ସବୁ ପ୍ରତି ମାସରେ ବଦଳେଇବାକୁ ପଡୁଚି।
ଆଜ୍ଞା ଆପଣ ନୁ ନୂତନ ଔଷଧ ଆପ ଦେଖାନ୍ତୁ ଆପଣ କଣ ହଉଛି କଣ ନାହିଁ କାରଣ ବୈଦ ହଁ ଆମକୁ କହିପାରିବେ ନା କଣ ଆପଣଙ୍କ ଦେହରେ କଣ ହେଇଚି କଣ ନାହିଁ ଆମେ ତ ସେଇ ପାଠ ପଢି ନାହିଁ। ତ ସେଥିପାଇଁ ସେମାନଙ୍କୁ ଯାଇକି ଦେଖାନ୍ତୁ ବୋହୁତ ଭଲ ରହିବ।
ହଁ ମୁଁ ତ ପ୍ରତି ମାସରେ ଦେଖା ହଉଚି ଏଇ ମାସରେ ଆସିବା ପୂର୍ବରୁ ମୁଁ ପୂର୍ବ ମାସରେ ଦେଖାଇ ଦେଇଥିଲି ଯେ କେତେବେଳେ ଯିବି ମୁଁ ଅନ୍ୟ ଏକ ବାରେ ଦେଖାଇବି ଆପଣ ସେଥିପ୍ରତି ଚିନ୍ତା କରନ୍ତୁ ନାହିଁ।
ହଉ। ମୁଁ କହୁଥିଲି ଯେ ଆପଣ କେବେ ତାହେଲେ ଆସୁଛନ୍ତି ଏଠା ସହରକୁ ଆମେ ଟିକେ ବୁଲାବୁଲି କରନ୍ତେ।
ମୋର ଯଦି ହେବ ଦଶ ଏଗାର ବେଳକୁ ଯିବି ଯିବାର ଅଛି ଆଉ ଆପଣ କୁହନ୍ତୁ। ସେ ସମୟରେ ଖାଲି ଥିବେ ନା କୁଆଡେ ଯାଇଥିବେ।
ନା ମୁଁ ସେ ସମୟରେ ଖାଦ୍ୟ ହିଁ ଥିବି ଆପଣ ମଧ୍ଯ ଆପଣ ବୋଧେ ରାସ୍ତାରେ ଚାଲି ଚାଲି ଯାଉଚନ୍ତି ଆପଣଙ୍କ ଗାଡିର ସାଉଣ୍ଟ ଶୁବା ଯାଉଚି ମତେ।
ହଁ ସେ ଚଳିବ ଏଥିରେ କିଛି ଅସୁବିଧା ହେବନହିଁ ଯେହେତୁ ମୁଁ ଟିକେ ଚିଲାଇ କରି କହୁଚି ତ ଅସୁବିଧା କିଛି ହବନିଁ ଆପଣ କୁହନ୍ତୁ ମୁଁ ଶୁଣୁଚି।
ଆଜ୍ଞା ମୁଁ କହୁଥିଲି ଯେ ମୁଁ ଗୋଟେ ଗୋଟେ ପ୍ରଶ୍ନ ପଚାରିବି ଆପଣ ଖରାପ ଭବିିନେହିଁ।
ନାଇଁ ନାଇଁ ଖରାପ କେଇଁ ଭାବିବି ଆପଣ ପଚାରନ୍ତୁ।
ଆପଣଙ୍କ ରଙ୍ଗ ଏତେ ଗୋରା ଅଛି, ଆପଣ କୋଉ ସାବୁନ ରେ ଗାଧଉଛନ୍ତି କି?
ମୋ ରଙ୍ଗ ଗୋରା ଅଛି? ଆପଣ ଏକଥା କିଏ କହିଲା? ମୁଁ ତ କଳା ରଙ୍ଗର।
ମୁଁ ଦେଖିଲି ତ ଆପଣଙ୍କୁ ସାବୁନ ଗାଧୁଉଛନ୍ତି, କହୁନାହାନ୍ତି ଆପଣଙ୍କର ଅ, ଚମଡ଼ା ରଙ୍ଗ ବହୁତ ଭଲ ମତେ ଦେଖାଯାଏ। ଶାମଳ ରଙ୍ଗର ଆପଣ ଥାନ୍ତି ନା?
ଆପଣ ବୋଧ ହୁଏ ପ୍ରୀତମ ବାବୁଙ୍କ ରଙ୍ଗ ଦେଖି ମତେ ଭାବି ଦଉଛନ୍ତି, ଆଉ ସାଇ ବାବୁଙ୍କ ରଙ୍ଗ ଦେଖି ବୋଧ ହୁଏ, ମୋ ର ଗଦ, ସେମିତି ନୁହଁ। ଆପଣ ପ୍ରୀତମ ବାବୁ, ସାଇବାବୁଙ୍କୁ ଟିକେ ପଚାରି ଦିଅନ୍ତୁ, ସେ ଯାହା କହିବେ ସେଇ ସାବୁନ।
ଆଜ୍ଞା, ତାହେଲେ ଠିକ୍ ଅଛି। ମୁଁ ତାଙ୍କୁ ପଚାରିଦେବି, ଆ ସେମାନେ କଣ କଣ କଣ ଲଗଉଛନ୍ତି ନିଜ ଶରୀରରେ? ମୁଁ ସେଇ ଅନୁସାରେ ହେବି, କାରଣ ମୋର ରଙ୍ଗ ଧଳା, କିନ୍ତୁ ମୁଁ ଏଇ ଖରାରେ ବୁଲି ବୁଲି ମୋ ରଙ୍ଗ କଳା ପଡ଼ିଗଲାଣି।
ହଁ, ହଁ, ଆପଣ ନିଶ୍ଚିନ୍ତ ତାଙ୍କୁ ପଚାରନ୍ତୁ, ଆପଣ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ। ଆଉ ଆଜିକାଲି ତ ବର୍ଷାଋତୁ ଆସୁଛି, ତ ଆପଣ ଧ୍ୟାନ ଦେଲେ ମଧ୍ୟ ଆପଣଙ୍କ ରଙ୍ଗ ବଦଳିଯିବ। ଆଉ ଆପଣଙ୍କୁ ଚିନ୍ତା କରିବାକୁ ମଧ୍ୟ ପଡିବ ନାହିଁ।
ଆଜ୍ଞା, ଆପଣ ମୁଁ କହୁଥିଲି ଯେ ବ୍ୟାୟାମ କରିବାକୁ ମୁଁ ଯାଉଛି। ଆପଣ ଆସୁନାହାନ୍ତି, ମିଶିକି ଆମେ ଯାନ୍ତେ, ସେଠି ବ୍ୟାୟାମ କରନ୍ତେ। ଭଲ ହୁଅନ୍ତା।
ଆପଣ ତ ଜାଣିଛନ୍ତି, ମୁଁ ଏବେ ବ୍ୟାୟାମ କରିପାରିବିନି ଯଦି ବ୍ୟାୟାମ କରିବି ମୋ ମୁଣ୍ଡ ଉପରକୁ ବି ବିପଦ ଆସିବାର ଅଛି। ଆଉ ଯଦି ମୁଣ୍ଡ ବିପଦ ଆସିଲେ ତ ମତେ ପୁନର୍ବାର ହସ୍ପିଟାଲ ଯିବାକୁ ପଡିବ।
ଆଜ୍ଞା, ଆପଣ ଯୋଉ ତାହେଲେ ଠିକ୍ ଅଛି, ଆପଣ ଆସନ୍ତୁନି, କାରଣ ଆପଣ ଶରୀ ଶରୀର ଅସୁସ୍ଥ ଅଛି। ଆପଣ ଯେବେ ସୁସ୍ଥ ହେବେ, ସେବେ ଆସିବେ।
ହଁ, ନିଶ୍ଚିନ୍ତ, ଆପଣ ତ ଜାଣିଥିବେ, ଆମ ମୁଣ୍ଡ ଭିତରେ କେତେ ସବୁ ଜିନିଷ ଅଛି, ଆଉ ସେ ଜିନିଷ ରୁ ଯଦି କିଛି ବଳ ପୂର୍ବକ ମୁଁ କାମ କଲି, ତ କିଛି ବି ହବାର ଅଛି। ସମସ୍ୟା ତ ସେଥିପାଇଁ ଟିକେ ଜଗି ରହି ରହିବାକୁ ପଡୁଛି ଆଉ।
ଆଜ୍ଞା, ଆପଣ ଜଗି ରହିଥାନ୍ତୁ। ମତେ ବହୁତ ଥଣ୍ଡା ଲାଗିଲାଣି, କଣ ପାଇଁ କେଜାଣି ମୁଁ କହିପାରୁନିଁ। ବୋଧେ ବର୍ଷା ହଉଛି ଏପଟେ, ମୁଁ ଟିକେ ଘର ଯ ଦେଖେ। ହଁ, ଏପଟେ ବର୍ଷା ମଧ୍ୟ ହଉଛି, ସେଥିପାଇଁ ମତେ ବହୁତ ଥଣ୍ଡା ଲାଗୁଛି ଏବେ।
ଆପଣ ସେପଟେ ବର୍ଷା ହଉଛି କି?
ଆଜ୍ଞା, ଏପଟେ ବର୍ଷା ହଉଛି। ମୁଁ ଭିଜିି ଗଲିଣି ଅଧା ଅଧା।
ଓହୋ, କିନ୍ତୁ ଆମର ଏପଟେ ପାଗ ଫିଟି ଯାଇଛି, ଆମର କେତେ ସମ ପୂର୍ବରୁ ହଉଥିଲା, ବୋଧହୁଏ ସେଇ ବର୍ଷାଟି ଆପଣଙ୍କ ଅଞ୍ଚଳକୁ ପଳାଇଛି।
ଆଜ୍ଞା। ମୁଁ ବର୍ଷାରେ ମୁଁ ଘର ତଳକୁ ଆସିଲି, ତ ସେଥିପାଇଁ ମୁଁ ଟିକେ ବର୍ଷା ପାଣି ମୋ ଦେହରେ ପଡିଲା, ତ ସେ ଏଥିପାଇଁ ମୁଁ ଭାବିଲି ବର୍ଷା ହେଲା ବୋଧେ।
ହଁ, ହଁ, ହଉ ସେ ଘରପଣ ହୋଇଥିବ, ଆପଣ ଛତା ନେଇକି, ନହେଲେ ଅନ୍ୟାନ୍ୟ କେଉଁ ଜିନିଷ ନେଇକି, ଆପଣଙ୍କ ଭାଇକୁ ଆଣିବାକୁ ଯାଇପାରିବେ, ସେଥିରେ କିଛି ଅସୁବିଧା ନାହିଁ।
ଆଜ୍ଞା, ମୁଁ ଛତା ନେଇକି ମଧ୍ୟ ଯିବି। ମୁଁ ଯେହେତୁ ବର୍ଷା ହଉଛି ନା, ଭାଇଙ୍କର ସେ ଜାଗା ଓଦା ହେଇଗଲେ ବହୁତ ଖରାପ ହବ। ସେ ଯୋ ହାଡ ଭାଙ୍ଗିଛି, ଯୋ ସିଲେଇ ହେଇଛି ଜାଗା ଟା, ସେଥିପାଇଁ ମୁଁ ଛତା ନେଇକି ହିଁ ଯିବି।
ହଁ, ହଁ, ହଁ, ତାଙ୍କୁ ଯାଇକି ଆଣିକି ଆସିବେ, ନହେଲେ ପୁଣି ବର୍ଷା ପାଣି ପଡ଼େ ଯଦି କିଛି ଅନ୍ୟାନ୍ୟ ପ୍ରକାର ଜୀବାଣୁ ରହିଯିବ ତ ଭାଇ ଅସୁବିଧା ହେବ।
ହୁଁ। ତାହେଲେ ଆପଣ ଏବେ ଘରକୁ ପ୍ରସ୍ଥାନ ପହଞ୍ଚିଗଲେଣି ନା, ଘରେ ପହଞ୍ଚି ନାହାନ୍ତି?
ନାଇଁ, ମୁଁ ପହଞ୍ଚି ନାହିଁ, ଅଧା ବାଟରେ ଅଛି। ଏ ଗଲା ବେଳେ ଆମର ଗାଁ ମନ୍ଦ ମନ୍ଦିର, ମୁଖ୍ୟ ମନ୍ଦିର ମାଆଙ୍କୁ ଦର୍ଶନ କରିଦେଇ ମୁଁ ଘରକୁ ଯିବାର ଅଛି।
ହୁଁ, ବହୁତ ଭଲ କଥା। ଯେହେତୁ ଆପଣ କାମରୁ ଆସୁଛନ୍ତି, ତ ମାଙ୍କୁ ଦର୍ଶନ ଟିକେ କରିଦେଇକି ଆସନ୍ତୁ। ଆପଣ ଏଇ ଚିନ୍ତାଧାରା ଦେଖି ମୋତେ ବହୁତ ଭଲ ଲାଗିଲା।
ହଁ, ହଁ, ନିଶ୍ଚିନ୍ତ ନିଶ୍ଚିନ୍ତ, ମୁଁ ସେଇୟା ହିଁ କରିବି ବର୍ତ୍ତମାନ। ଆଉ କିଛି ତ ନାହିଁ ସନ୍ଧ୍ୟା ସମୟରେ କାମ, ମୁଁ ଖାଦ୍ୟ ପଦାର୍ଥ ସବୁ ଗ୍ରହଣ କରି, ଯଦି ଖାଲି ହୋଇଥିବି ତ ଆପଣ କରିଦେବେ, ନହେଲେ ଆପଣ ତ ଜାଣିଛନ୍ତି, ପ୍ରୀତମ ବାବୁ ଅଛନ୍ତି, ଖାଲି ତାଙ୍କ ସହିତ କରିଦେବେ, କଣ ଅଛି ସେ ଥିରେ।
ଆଜ୍ଞା ଠିକ୍ ଅଛି, କିଛି ଅସୁବିଧା ନାହିଁ। ଆପଣ ଆରାମ ସେ ଫ୍ରି ହୁଅନ୍ତୁ, ତାପରେ ମୁଁ ଆପଣଙ୍କୁ ମୁଁ ଫୋନ କରିବି। ଯଦି ଆପଣ ଫ୍ରି ନଥିବ, ତାହେଲେ ମତେ ମେସେଜ ମତେ ଜଣେଇଦେବେ ଆଗରୁ।
ହଁ, ହଁ, ମୁଁ ନିଶ୍ଚିନ୍ତ ଭାବେ ଆପଣଙ୍କୁ ଜଣାଇଦେବି। କି ସେମିତିରେ ସେଥିରେ କିଛି ଅସୁବିଧା ହେବ ନାହିଁ। ଆଉ ଯଦି ଜଣାଇବାକୁ ବି ପଡ଼ିବନି, ଯେତେବେଳେ ଦରକାର ଥିବ, ମୁଁ ଆପଣଙ୍କୁ ଡାଇରେକ୍ଟ ଏକ ଫୋନ୍ କଲ୍ଟି ମାରିଦେବି। ସିଧାସଳଖ ଭାବେ।
ଆଜ୍ଞା। ଆପଣ ଏବେ ଯୋଉ ସ୍ମାର୍ଟ ଫୋନ ଧରିଛନ୍ତି ସେ ସ୍ମାର୍ଟ ଫୋନର ମୂଲ୍ୟ କେତେ? କାରଣ ଆପଣଙ୍କ ଫୋନ୍ ଟି ବହୁତ ଭଲ ଚାଲୁଛି ନା, ସେଥିପାଇଁ ମୁଁ ପ ଚାରିଲି ଆପଣଙ୍କ ସ୍ମାର୍ଟ ଆପଣଙ୍କ ଫୋନଟିର ମୂଲ୍ୟ କେତେ।
ମୋ ଫୋନଟିର ମୂଲ୍ୟ ତ ଏତେ ପଡିିନଥିଲା, ଆର ଏକ ଅନ୍ୟାନ୍ୟ ଜିନିଷ ଅଛି। ଆର୍ ଯଦି ବଡ ଆକାରରେ ଆଣିବେ, ତ ଏଇ ଜିନିଷଟି ଷୋହଳ ହଜାର ପଡିବ ଯେହେତୁ ମୁଁ ତାର ତଳ ଜିନିଷଟି ଆଣିଛି, ତ ମତେ ବାର ହଜାର ଟଙ୍କାରେ ମିଳିଗଲା।
ଓହୋ ଏଇ ତ ବହୁତ ଭଲ କଥା। ଆପଣ ଯେହେତୁ ଘର ଏବେ ପରିସ୍ଥିତି କିଛି ଭଲ ନାହିଁ, ଆପଣ ଦେଖି ଚାହିଁକି ଆଣୁଛନ୍ତି, ଏଇଟା ବହୁତ ଭଲ କଥା।
ହଁ, ହଁ, ମୁଁ ଆର ବର୍ଷ ହିଁ ନେଇ ଆସିଥିଲି ଦୁର୍ଗା ପୂଜା ସମୟରେ, ଏ ଆଇ ଦୁର୍ଗା ପୂଜାକୁ ମୁଁ ରେ ଏକ ବର୍ଷ ପୂରଣ ହୋଇଯିବ।
ଆଜ୍ଞା! ମୁଁ ମୋ ଫୋନ ଯନ୍ତ୍ର କିଣିବାର ଦୁଇବର୍ଷ ହେଇଗଲାଣି।
ହଁ, ହଁ, ଆପଣ ଯଦି ନୂତନ କିଣିବାର ଥିବ କିଣିବେ, ନହେଲେ ନ କିଣିଲେ ନାହିଁ, କଣ ଅଛି ସେଥିରେ।
ମୋ ଅନ୍ୟ ବର୍ଷ ଆ ଆଗାମୀ ବର୍ଷକୁ ଦେଖିବି, ଯଦି ମୋ ପାଖରେ ସେ ସମୟରେ ମୂଲ୍ୟ ଥିବ, ତାହେଲେ ମୁଁ ଏକ ନୂତନ ଫୋନ୍ କିଣିବି।
ହଁ, ହଁ, ନିଶ୍ଚିନ୍ତ ନିଶ୍ଚିନ୍ତ, ଆପଣ ଦଶହରା ସମୟରେ ନିଶ୍ଚିନ୍ତ କିଣିପାରିବେ ସେଇ ସମୟରେ ପଇସା କିଛି କମ କମିଯାଏ ଜିନିଷର।
ଆଜ୍ଞା! ସେ ସମୟରେ ପଇସା କିଛି କଟିଯାଏ ତ, ମୁଁ ଆଗାମୀ ବର୍ଷ ଅ ଦେଖିବି, ଯଦି ହବ ମୋ ପାଖରେ ମୂଲ୍ୟ ଥିବ, ତାହେଲେ ମୁଁ କିଣିବି।
ଠିକ୍ ଅଛି, ଠିକ ଅଛି ସେଥିରେ କିଛି ଅସୁବିଧା ନାହିଁ, ମୁଁ ବର୍ତ୍ତମାନ ପ୍ରସ୍ଥାନ କରୁଛି ଯେହେତୁ ଘରକୁ, ଆଉ ମୁଁ ମାଆଙ୍କ ଦର୍ଶ ନ କରି ଯିବାର ଅଛି, ତ ତେଣୁ ମୁଁ ଏବେ ପ୍ରସ୍ଥାନ କରୁଛି। ଆପଣ ଯାଆନ୍ତୁ, ଆପଣଙ୍କ ଭାଇଙ୍କୁ ଆଣିକି ଆସିବେ ନା କଣ କହୁଛନ୍ତି?
ଆଜ୍ଞା! ମୁଁ ଭାଇଙ୍କି ଆଣିବି ଯେ, କିଛି ସମୟ ଆଉ ଅଛି। ଭାଇ ତ ମୋତେ ଫୋନ କରିନାହାନ୍ତି। ଆ ପଣଙ୍କର ଯଦି କିଛି କାମ ଅଛି ତାହେଲେ ମତେ କୁହନ୍ତୁ, ମୁଁ ଫୋନଟି ରଖିଦେବି ନହେଲେ।
ଠିକ୍ ଅଛି, ଠିକ୍ ଅଛି। ମୋର କାମ ହିଁ ତ ଅଛି, ମୁଁ ଆଉ କଣ କହିବି? ହଉ ମୁଁ ରଖୁଛି।
ଆଜ୍ଞା!